ହାଲୋ।
ହେଲୋ।
ହଁ।
କଣ କରୁଥୁଲେ କି? ଏଇ ବୁଲୁଚି।
ମୁଁ ବି ଛାତ ଉପରେ ବୁଲୁଚି ଯେହେତୁ ଲାଇନ ନାହିଁ ଆମ ଆଡେ କଟି ଯାଇଚି ସେତିପାଇଁ। ଗରମ ବି ହଉଚି।
ଓହୋ।
ଆଚ୍ଛା ପାଗ ଏବେ କେମିତି ଅଛି ତମଆଡେ?
ପାଗ ଟିକେ ଥଣ୍ଡା ଥଣ୍ଡା ଳିଆ ଲାଗୁଚି ଆଉ।
ବର୍ଷା ହେଇଥିଲା କି?
ହଁ ହେଇଥିଲା।
ହଁ ଯେହେତୁ ବର୍ଷାର ଦିନ ବର୍ଷା ତ ବି ହଉଥିବା ତମ ଆଡ଼େ ହେଇଥିଲା କି?
ହୁଁ ଆମ ଆଡ଼େ ତ ହେଇଥିଲା।
ଆଚ୍ଛା ଆଉ ତୁ ମୁଢି ଗୋଟେ ଖାଦ୍ୟ ଅଛି ଜାଣିଚୁ ମୁଢି ତୁ ଖାଉ?
ହୁଁ ଖାଏ।
ହଁ ତା ବିଷୟରେ କିଛି ଜାଣିଚୁ?
ହୁଁ ତା ବିଷୟରେ ହଁ ଜାଣିଚି।
ହଁ ଦେଖିଆ କହିଲୁ?
ମୁଢ଼ି ମୁଢ଼ି ଓଡ଼ିଶାର ପ୍ରାଣ ସବୁବେଳର ସାଥୀ। ମୁଢି ମାନେ ଖାଲି ଖାଦ୍ୟ ନୁହେଁ ଇମୋସନ ସକାଳେ ଜଳଖିଆଠୁ ସନ୍ଧ୍ୟା ଟିଫିନ୍ ବର୍ଷା ଦିନଠୁ ଯାତ୍ରାରେ ମୁଢ଼ି ସବୁଠୁ ଫିଟ୍ ହାଲୁକା ସହଜରେ ହଜମ ବି ହେଇଯାଏ ଆଉ ପକେଟ ଫ୍ରେଣ୍ଡଲି ମୁଢି କେମିତି ତିଆରି ହୁଏ ଜାଣିଛୁ ଧାନକୁ
ତା ସହିତ ତ ବି ଆଉ କିଛି ବି ଅଛି ଯେମିତି ମୁଢି କେମତି ତିଆରି ହୁଏ ଜାଣିଛୁ
ହୁ
ଆଚ୍ଛା ତାହେଲେ ମୁଁ ତତେ କହୁଛି ଶୁଣ ହଁ ମୁଢ଼ି ଧାନକୁ ଲୁଣ ପାଣିରେ ଭିଜାଇ ଶୁଖାଇବା ତା ଉପରେ ବାଲି ଗରମ କରି ହଁ ତା ଭିତରେ ଭାଜିଲେ ସେଇଟା ଫୁଲିଯାଏ ସେଇଟାକୁ କୁହାଯାଏ ହିଁ ମୁଢ଼ି ଆ ମୁଢ଼ି ତ ପାଇଁ ତ ଯଦି ୋଡି ସାର ଯେମିତି ବାଲେଶ୍ଵର ଅଁ ଭଦ୍ରକ କେନ୍ଦ୍ରାପଡ଼ା ଏଇ ତିନିଟି ଜିଲ୍ଲା ହେଉଛି ମୁଁଢୀ ପାଇଁ କି ପ୍ରସିଦ୍ଧ
ହୁଁ
ଆଚ୍ଛା ମୁଢିକୁୁ ଖାଇବାର ପାଞ୍ଚଟା ଷ୍ଟାଇଲ୍ ଟିକେ କହିଲୁ
ମୁଢ଼ିକୁ ମିକ୍ସଚର୍ ବର୍ଷା ଦିନ ହେ ରାଜା ଉଁ ସାମଗ୍ରୀ କଣ କଣ ଦରକାର? ନା ମୁଢି ତିନି କପ ନବୁ ପିଆଜ ଗୋଟା ଗୋଟେ ପିଆଜ ଗୋଟେ କାଟିକି ନବୁ କଞ୍ଚା ଲଙ୍କା ଦୁଇଟା ଟମାଟୋ ଗଟେ ବୁଟ ଭଜା ବା ଚ ଚେନାଚେରୁ ଗୋଟେ କପ୍ ନୁହେଁଦୁଇଟା କପ୍ ନେବୁ ସୋରିଷ ତେଲ ଦୁଇ ଚାମଚ ଲୁଣ ଲେମ୍ବୁ ଧନିଆ ପତ୍ର ଆଉ ଶେଷ
ସେସବୁକୁ କେମିତି କଣ କରିବୁ ସବୁକୁ ଏକାଠି ମିଶାଇ ହାତରେ ଦଳି ଦିଅ ତା ଉପରେ ସୋରିଷ ତେଲ ଲେମ୍ବୁ ଉ ଚିପୁଡ଼ି ଦେବୁ ଅଦା ତା ସାଙ୍ଗରେ ଖାଅ
ଆଛା ଏତିକି ତାହେଲେ ସାମଗ୍ରୀ ଦରକାର ନାଇଁ ହଁ ପରାଣି ବି ଅଛି ଏମିତି ସବୁକୁ ଏକାଠି ମିଶେଇବୁ ହାତରେ ଟିକେ ଦଳିଦବୁ ତା ଉପରେ ଟିକେ ସୋ ପରିସ୍ ତବୁ ଆଉ ଟିକେ ଲେମ୍ବୁ ଚିପୁ ଦେବୁ ଅଦା ସାଙ୍ଗେ ତ ଖାଇବୁ ପୁରା ସ୍ୱା ସର୍କ ଶାନ୍ତି ମିଳିବ ଆଉ
ହୁଁ
ମୁଢ଼ି ଉପରଟା କହ ହୁଁ
ମୁଢି ଉପମା ଟା କେମିତି ତିଆରି ହୁଏ ଜାଣିଛୁ ସାମଗ୍ରୀ ମୁଢି ଦୁଇ କପ୍ ନେବୁ ତେଲ ଶୁଣେ ମୁଢି ଦି କପ୍ ନେବୁ ତେଲ ଦିଇ ଚାମଚ ନେବୁ ସୋରିଷ ତେଲ ଗୋଟେ ଚାମଚ କି ଦି ଚାମଚ ନବୁ ଆ ବୁସ ପଦ୍ର ଦଶଟା ନେବୁ କଞ୍ଚା ଲଙ୍କା ଦୁଇଟା ନେବୁ ପିଆଜ ଗୋଟେ କାଟିକି ନେବୁ ହଳଦୀ ଚିମୁଟାରେ ଉ ଚାମଚଟାରେ ନବୁ ହୁଁ ଚାମୁ ଚାମ ଗୋଟେ ଚାମଚ ନେବୁ ଲୁଣ ନେବୁ ବାଦାମ ଦୁଇ ଚାମଚ ନେବୁ କେମିତି ତେଲରେ ସୋରି ତେଲ ମାନ ସୋରି ସୋରିଷ ତେଲ ଦେବୁ ଭୂସଙ୍ଗ ପତ୍ର ଲଙ୍କା ଆଉ ଫୁଟାଇକି ଦବୁ ତାପରେ ପିଆଜ ବାଦାମ ଭଜା କରିବୁ ତାପରେ ହେଉଛି ତାକୁ ହଳଦୀ ଗୁ ହଳଦୀ ଲୁଣ ଦେଇ ମୁଢ଼ି ପକାଇ ମୁଢ଼ି ଦୁଇ କପ ପକାଇବୁ ଉଁ ତାପରେ ମୁଢ଼ିକୁ ଦୁଇ ମିନିଟ୍ ପକାଇକି ଛାଡ଼ିଦେବୁ ତାପରେ କିମି କ୍ରିପ୍ସ ରହିବ। ସକାଳୁ ଜଳଖିଆ ପାଇଁ ବି ବେଷ୍ଟ ଆଉ ମୁଢ଼ି ଘୁଗୁନି ଜାଣିଛୁ।
ମଢି ଘୁଗୁନି ଜାଣିଛୁ।
ଏଇଟା ଥିଲା ମୁଢି ଉପମା ନାଇଁ।
ହୁଁ।
ତାର ପ୍ରଣାଳୀ ବି ଅଛି ଯେମିତି ସୋରିଷ ତେଲରେ ବୃଷଙ୍ଗ ପତ୍ର ଆଉ କିଛି ଲଙ୍କା ଆଉ କିଛି ପିଆଜ ଭାଜିବୁ ଯେମିତି ଯୈମିତି ପିଆଜ ରଙ୍ଗ ବାଦାମୀ ହବା ଯାଏ। ଅ ଆଉ ବାଦାମ ଭଜା ବି ନେଲେ ଚଳିବ। ଆଉ ହଳଦୀ କି ଲୁ ଓ ତୋର ସ୍ୱାଦ ଅନୁସାରେ ଆ ତା ତାପରେ ମୁଢି ଦୁଇ ମିନିଟ୍ ପକେଇ ଭାଜିବ କ୍ରିପ୍ସି ରହିବ ଯେମିତି ସକାଳର ଜ ପାଇଁ ଏତ ଇଏ ପୁରା ଭଲ।
ହୁଁ। ଆଉ ମୁଢ଼ି ଘୁଗୁନି ଜାଣିଛୁ।
ମୁଢୀ ଘୁଗୁନୀ ଅଛି ମୁଢିରେ?
ହୁଁ ତିଆରି ତ କରନ୍ତି ହଉ ଶୁଣ କଟକ ଏକ ଭୁବନେଶ୍ୱର ରାସ୍ତାରେ ରାସ୍ତା କଡ଼ରେ ଫେମସ୍। କେବେ ଖାଇଛୁ କି?
ଓହୋ ଏଇ ମୁଢି ଘୁଗୁନି କଟକ ରାସ୍ତାରେ ପ୍ରାୟ ପ୍ରସିଦ୍ଧ ନାଈ।
ହୁଁ ହେଟା କେମିତି ହୁଏ ଯୋଉ ଗ ଗରମ ଗରମ ମ ଗରମ ମ ମଟର ଘୁଗୁନି ଉପରେ ମୁଢ଼ି ପକାଇକି। ଉପରେ ପିଆଜ କଞ୍ଚା ଲଙ୍କା ଧନିଆ ପତ୍ର ସେଉ। ହଁ ଲେମ୍ବୁ ଦେହି ମିଶେଇକି ଖାଇବୁ। ଆଉ ହଉଛି ଆଉ ଦହି ମୁଢ଼ି ଗରମ ପାଣି ତା ଦେହରେ ଦର କାର ସାମଗ୍ରୀ ହେଉଛି ମୁଢ଼ି ଦୁଇ କପ୍ ଦହି ଗୋଟେ କପ୍ ଚିନି ଲୁଣ ସ୍ଵାଦ ଅନୁସାରେ ତୁ ଯେତିକି ଦବୁ। ତାପରେ ଭଜା ଜିରା ଗୁଣ୍ଡ କଞ୍ଚା ଲଙ୍କା ଦବୁ ତାପ ତାପରେ କେମିତି ତାକୁ ତିଆରି କରିବୁ। ଦହିକୁ ଫେଣ୍ଟି ଲୁଣ ଚିନି ମିଶାଇ ଦେବୁ। ତାପରେ ମୁଢି ପକେଇ ଦି ମିନିଟ ରଖିଦବୁ ତାପରେ ପେଟ ଥଣ୍ଡା ରହି ଉପ ଉପରକୁ ଉପରୁ ଆଳୁ ଚକଟା ଦେଲେ ଆ ଆହୁରି ଭଲ ହିଁ ହେବ। ଆଉ ଟେଷ୍ଟି ବି ଲାଗିବ। ଆଉ ମୁଢ଼ି ଆଳୁ ଚକଟା ପୁରୁଣା ଦିନ କଥା ମନେ ରଖିଛୁ ଟିକେ କହିବୁ।
ଆଉ ହଉ ମୁଁ କହିଦଉଛି ହଉ। ହଁ ମୁଢ଼ିଆଳୁ ଚକଟା ପୁରୁଣା ଦିନ କଥା ତା ଯେଉଁ ସାମଗ୍ରୀ ହଉଛି ମୁଢ଼ିସିଝା ଆଳୁଚକଟା ସୋରିଷତେଲ କଞ୍ଚାଲଙ୍କା ପିଆଜ। ଲୁଣ ତାକୁ ଦବୁ। ତାପରେ ତାକୁ ସିଝାଆଳୁକୁ ସୋରିଷତେଲ ଲଙ୍କା ଲୁଣ। ପିଆଜ ଦେଇକି ଚକଟି ଦବୁ ତାପରେ ମୁଢି ସାଙ୍ଗରେ ମିଶେଇ ହାତରେ ରେ ଖାଇବୁ ଆଉ ତାପରେ ଲାଗିବ ତତେ ଗାଁର ସ୍ଵାଦ ଆଉ।
ଏଇଟା ଥିଲାକି ମାନେ ମୁଢିର ଆଳୁ ଚକଟାର ପ୍ରଣାଳୀ।
ହୁଁ।
ଆଉ ସେମିତି ଜାଣିଛୁ ମୁଢ଼ିର ଉପକାର କଣ କଣ ସବୁ ଅଛି?
ଟିକେ କହିଲୁ।
ମୁଢ଼ିରେ ହାଲୁଆ ବି ହେଇପାରିବ। ଯଉଁଟାକି ସହଜରେ ହଜମ ବି କରିବ। ଆଉ ଜର ବା ଝାଡା ହେଲେ ଡାକ୍ତର ବି ଖାଇବାକୁ କୁହନ୍ତିକି ମୁୁଢ଼ି ହାଲୁଆ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଆଉ ସେମିତି ଗ୍ଲୁଟେନ୍ ଫ୍ରି ବି ଥାଏ। ଗହମ ଖାଇପାରୁନଥିବା ଲୋକଙ୍କ ପାଇଁ ତ ମୁଢ଼ିର ଗ୍ଲୁଟେନ୍ ଫ୍ରି ତ ବହୁତ ଭଲ। ଭଲ ଆଉ ସେମିତି ଏନର୍ଜି ଯଉଁଟାକି ଆମର ତାକତ ତୁରନ୍ତ ଶକ୍ତି ଦିଏ। କିନ୍ତୁ ଓଜନ ବଢାଏନି। ଆ ମୁଢ଼ି ର ଉପକାର ଲମ୍ବା ବି ଚାଲେ ଭଲ କି ଡବାରେ ରଖିଲେ ମାସେ ଯାଏ ଖରାପ ହୁଏନି। ମାନେ ଟାଣ ରୁହେ। ଯେତିକି ପବନ ବାଜିବ ଅ ମୁଢି ଟା ନରମ ଲାଗିବ ଚେମର ଲାଗିବ ଯୋଉଟା କି ଓଡିଶାବାସୀ କୁହନ୍ତି ଖାଇବାକୁ ଭଲ ଲାଗିବ ଇବନି।
ହୁଁ। ଆଉ ମୁଢି ରଖିବା ଟିପ୍ସ ଜାଣିଛୁ?
ଦେଖିବା ମୁଢିର ରଖିବା ଟିପ୍ସ ଟିକେ କହିଲୁ। କେମିତି ରଖନ୍ତି?
ହାୱା ପାଇଁ ମୁଢ଼ି ହାୱା ଯେଉଁ କଣ ହାୱା ବାଜିଲେ ଯେତେବଳେ ଶୁ ଖିଲା କଡ଼େଇରେ ଦୁଇ ମିନିଟ୍ କମ୍ ଆଞ୍ଚରେ ଭାଜିଦିଅ ପୁଣି କି ପୁଣି ଯେମିତି ମୁଢ଼ି ଆଗ ଅବସ୍ଥାକୁ ଫେରିଆସିବ।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
ଆଉ ହଉଛି ଷ୍ଟୋରେଜ୍ ହାୱା ନ ଲାଗିଲେ ବି ଏୟାର ଟାଇଟ୍ ଡବାରେ ରଖ ଓ ଭିତରେ ଦିଟା ସୁ ଶୁଖିଲାଲଙ୍କା ପକେଇ ଦିଅ। ସେମିତି ତା ଅବସ୍ଥା
ମାନେ ମୁଢିଟାକୁ ହାୱା ପାଇଁ କି ମୁଢି ହାୱା ହୋଇବନି ଶୁଖିଲା କଡେଇରେ ଦି ମିନିଟ୍ ଭାଜି ଦବା ଯଉଟାକି କି ପୁଣି ଟାଣ ହେଇଯିବ କ୍ରିସ୍ପି ବି ହେଇଯିବ। ଆଉ ଯେମିତି ଜାଗା ବି ଥାଏ ଯେମିତି ହାୱା ନ ଲାଗିଲା ପାଇଁ ଏୟାର ଟାଇଟ୍ ଡବାରେ ରଖିବା ଟାଇଟ୍ ବାଲା ଡବାରେ ରଖିବା। ଆଉ ଭିତରେ ଦିଟା ଶୁଖିଲା ଲଙ୍କା ପକେଇଦବା ଯୋଉ ଯାହା ଦ୍ଵାରା କି ମୁଢି ଟା ନରମ ହ ରହିବନି ଟାଣ ହେଇକି ରହିବ। ଅ ସବୁଠୁ ଶେଷ କଥା ହଉଛି ଗୋଟେ ମାନେ ଢଗ ଥାଏ ଆଁ ଓଡ଼ିଆରେ ଓଡ଼ିଆ ପୁଅ ଯେଉଁଠି ବି ଥାଉ ମୁଢ଼ି ପ୍ୟାକେଟ ନିଶ୍ଚୟ ଥାଏ।
ହୁଁ।
ଏଇଟା ସତ ନାଇଁକି। ଆଉ ସକାଳେ ଚା ସାଙ୍ଗେ ମୁଢି ଦିପହରେ ଘୁଗୁନୀ ମୁଢି ଆଉ ଯଦି ବି ସନ୍ଧ୍ୟାରେ ମୁଢି ମିକ୍ସଚର ତାହେଲେ ଓଡିଆର ଦିନ ପୁରା ମୁଢ଼ି ବିନା ଅଧୁରା। ଯେତିକି ନ
ହୁଁ।
ଆଚ୍ଛା ତୁ ମୁଢ଼ି ଖାଉ?
କଣ?
ତୁ ମୁଢ଼ି ଖାଉ?
ଖାଏ।
ମୁଢ଼ି ମାନେ କଳା ମୁଢ଼ି ଖାଉ ନା ଧଳା ମୁଢ଼ି ଖାଉ?
ଆରେ କଳା ମୁଢ଼ି କୁଆଡ଼େ ଅଛି କି ଧଳା ମୁଢ଼ି ତ ଅଛି ନା।
ମୁଢ଼ି ରଙ୍ଗ ସେମିତି ଆଚ୍ଛା ମୁଢ଼ି ବାଲା ତମ ଗାଁକୁ ଯାଇକି ମାନେ ମୁଢ଼ି ମୁଢ଼ି କରିକି ବିକ୍ରି କରେ ନା ତୁ ଦୋକାନରୁ କିଣିକି ଆଣୁ।
ମୁଢ଼ି ବାଲା ଆମ ଗାଁକୁ ଆସେ।
ହଁ ମୁଁ ତ ଶୁଣିଛି ମୁଢ଼ି ବାଲା ଯୋଉଠି ମୁଢ଼ି ନେଇକି ଆସେ ନିଜେ ଭାଜିକି ସେଇଟା ଟିକେ ଟାଣ ଲାଗିବ ଦୋକାନ ମୁଢ଼ି ଟି ନରମ ଲାଗିବ କିନ୍ତୁ ମୋ ବଡ଼ ବୋଉ ଅ ବୋଉ କହିଲେ ଚଳିବ ସେ ଯେମିତି ବି ମୁଢ଼ି ତାକୁ ଦିଅ ସେ ସେମିତି ହିସାବରେ ଖାଇଦିଏ। ତାର ଚା ଅଛି ମାନେ ସବୁ ଅଛି ମାନେ ସକାଳେ ଚାହା, ଦୀପହରେ ଚାହା ରା ଚାହା, ସନ୍ଧ୍ୟାରେ ଚାହା ଯେତେବେଳେ ବି ଚାହା ଦବ ଚାହା ଟା ତାର ପୁରା ସବୁବେଳେ ତା ସହିତ ହଁ ସେ ଟିକେ ମାନେ ଚାହା ପ୍ରେମୀ ଯୋଉଟାକୁ ଚାହା ପାଗେଳି ବି କୁହାଯାଏ। ଚାହା ସହିତ ତାର ଦିଟା ବେସନରେ ଯୋଉ ସେଉ ହେଇଗଲେ ସେଇଟା ଟବକା ସେଉ କୁହେ, ମୁଁ ଜାଣିନି ଆଉ ମୁଢ଼ି ବି ପକେଇଦେଲେ ତାର ତ ପୁରା ଉଡ଼ିବ ଆଉ।
ଉଁ- ହୁଁ।
ଆଉ ମୋ ମାଆକୁ ଯଦି ମୁଢ଼ି ଦବୁ। ସେ ତ ମୁହଁକୁ ଫୋପାଡିବ ତତଲା ଚା ସହିତ ସେ କହିବ ମୁଁ କଣ ଏରା ଖାଏ। କିନ୍ତୁ ମୁଢ଼ିଟା ଏତେ ଉପକାରରେ ଆସ ଲୋକମାନେ ଆଜି ଯାଙ୍କେ ଜାଣିପାରୁନାହାନ୍ତି ଆଉ ଗୋଟେ କଥା ଜାଣିଛୁ ମୁଢ଼ି ଖାଇଲେ କେବେ କ୍ୟାନସର ହବନି।
ହୁଁ।
ତେଣୁ ତୁ ସବୁବେଳେ ମୁଢ଼ି ହିଁ ଖାଇବୁ ବୁଝିଲୁ।
ହଉ।
ଆଚ୍ଛା ଇଏ ତ ଥିଲା ଆଜି ଆମ ମୁଢ଼ିର ଅ ଆଉ ବିଶେଷ କରି ମୁଢ଼ି ମିକ୍ସର ଆଉ ଗୋଟେ ଯୋଉ ପାମ୍ପଡି ଗୁପଚୁପ୍ ର ଯୋଉ ଶୁଖିଲା ଭାଗଟା ଥାଏ ଆ ଆ ଯୋଉଟା ଟାଣ ଟାଣ ଲାଗେ ଆଉ ଦିଟା ବାଦାମ ଆଉ ଦି ଟା କାଜୁ ଆଉ ପିଆଜ ଯୋଉଟା ଚୁନା ଚୁନା କରି କଟା ହେଇଥିବ କିଛି ଗାଜର ଟିକେ ଲେମ୍ବୁ ଆଉ ଟିକେ ସୋରିଷ ତେଲ ଗୋଟେ ଦିଇଟା ସିଙ୍ଗଡ଼ା ପକେଇବି ଆଉ ଦିଟା ମଟର ବି ଥିବ ଆଉ ଥିବ ବାସ୍ ଏତିକି ନେଇଯିବୁ ଗୋଟେ ଭଲସେ ଗୋଟେ ବନିଯିବ ଗୋଟେ ଆଇଟମ ଟେ ବନିଯିବ ମୁଭି ଉପରେ ତାକୁ ପୁରା ଦାନ୍ତରେ ରଗଡ଼ି ରଗଡ଼ି-ରଗଡ଼ି-ରଗଡ଼ି-ରଗଡ଼ି- ରଗଡ଼ି - ରଗଡ଼ି ଖାଇବୁ ଯେମିତି କାଡୁ କାଡୁ ହବ ଲୋକ ବି ଜାଣିବେ କି ଇଏ ମୁଢ଼ି଼ରେ କିଛି ଖାଉଛି ତାଙ୍କୁ ବି ଭଲ ଲାଗିବ ତ ସିଏ ବି ଖାଇବେ।